ଭଲ
କଣ ଏବେ ବିଜି ଅଛନ୍ତି ନା ଫ୍ରି ଅଛନ୍ତି?
ନାଇଁ ନାଇଁ ଫ୍ରି ଆର ଅଛି।
ଆଚ୍ଛା ଏବେ ଆମେ ଆମର ଟପିକ୍ ହେଲା ବୁଲାବୁଲି ଉପରେ କଥା ହବା।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
ଆଚ୍ଛା ହଁ। ହେଲେ ଆପଣ କୋଉଠି କୋଉଠି ଯାଇଛନ୍ତି ବୁଲିବା ପାଇଁ ଆପଣଙ୍କର ଫେବରେଟ୍ ପ୍ଲେସ୍ କୋଉଟା କି କହିଲେ?
ମୋର ଫେବରେଟ୍ ପ୍ଲେସ କୁଆଡେ ହେଲେ ମୁଁ ଯାଇନି ଆ ପାର୍କ ସବୁ ଜାଗ କେମିତି ବୁଲାବୁଲି କରିଚି ଯାଇଛି ଗୋପାଳପୁର ଯାଇଚି ଆଉ
ଏ ଆପଣ ଆପଣଙ୍କର ଇଏ ସେ ଷ୍ଟେଟ୍ ଛାଡିକି ଟାଉନ୍‌ ଛାଡିକି କୋଉଠି ବାହାରେ ଯାଇଚନ୍ତି
ନାଇଁ କୁଆଡେ ଯାଇନି।
ଯାଇନାନ୍ତି?
ହଁ କୁଆଡେ ହେଲେ ଯାଇନି।
ଆରେ କଣ ଆଚ୍ଛା ଆଚ୍ଛା ହୋଉ। ଦେଖନ୍ତୁ ମୁଁ ଯାଇଚି ମୁଁ ଯାଇଚି ମହାରାଷ୍ଟ୍ର ଯାଇଚି ନାଗପୁର ଯାଇଚି।
ଆ ଆଚ୍ଛା ହଁ ମୁଁ ବି ସେଟା ଯାଇଚି ଆ
ହଁ ତମେ ବି ସେଠି ଯାଇଚ ତ ସେଇଟା କା ପଚାରୁଛି ଆପଣ କୋଉଠି ବୁଲିବା କୋଉଠି ଯାଇଛନ୍ତି କି? କଣ କାମ ଅନୁସାରେ ଯାଇଛନ୍ତି ହଁ ୱର୍କ ପୂର୍ପୋସ ରେ ଆଚ୍ଛା ଆଚ୍ଛା ସେ ଯାଇଛନ୍ତି ଆଚ୍ଛା ଆଚ୍ଛା ଏବେ କେବେ ଯିବାର ଅ ଛି ନା ଯାଇକି ପଳେଇ ଆସିଲେଣି?
ନାଇଁ ନାଇଁ ଏବେ ଯିବାର ଅଛି ନଅ ତାରିଖରେ ଜୁଲାଇ ନଅରେ ଆମର ଯିବାର ଅଛି।
ଆରେ ବାପ୍ ରେ।
ହଁ ଉଁ ଆମର ହଁ ତାଜୁଦିିନ ବାବାଙ୍କର ଫେଷ୍ଟିଭାଲ ଅ ହଁ ଅଛି ଆଠ ଦିନର ସପ୍ତାହ
ଓହୋ ହ ହଁ
ମା, ମୁଁ, ଭାଇ, ଭାଉଜ, ସାନ ଛୁଆ ଟା ଯାଉଛି।
ଓହୋ ଆଚ୍ଛା ଆଚ୍ଛା ନାଇଁ ସପ୍ତାହଟି ରହିବେ ସେଇଠି? ଆଛା ସେଇଠି କାହା ଘରେ ରହିବେ ନା କଣ ସେଠି ହୋଟେଲ ଫୋଟେଲ କଣ ନେବ? ହୋଟେଲ ନେବେ ନାଇଁ।
ହଁ, ଆମର ତାଜୁଦ୍ଦିିନ ବାବାଙ୍କର ଅଛି।
ଓହୋ ହୋ
ବେଶୀ ଲୋକମାନେ ଆସନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଯାହାକୁ ଚାହୁଁଛନ୍ତି, ତାଙ୍କୁ ଆପଣ ଭଲ ପାଉଛନ୍ତ ତାଙ୍କ ସେଟା ସେଠି ଯ ହଉଛି। ପୂଜା ପାଠ ସବୁ ହବ ସେଠି ଯୋଉ ତମର ପ୍ରୋଗ୍ରାମ ଅଛି ସେଟା କେତେ ଦିନ ଚାଲିବ ନା
ହଁ, ଚାଲିବ ଦଶ ଯା ପନ୍ଦର ଦିନି ଅ ପାଖେ ପାଖେ ଚାଲିବ, ଆମର ଅଛି ଆଠ ଦିନି। ଆ ଯାଇ ପଳେଇ ଆସି। ହଁ।
ସେଥି ବେଶୀ ଗହଳି ହେଉ ଥିବେ ସବୁ ବା
ହଁ, ହଁ, ହଁ ଅଛନ୍ତି ବେଶୀ ବ ବାହାର ବାହାର ଗାଁ ର ଲୋକମାନେ ଆସନ୍ତି।
ହଁ ହଁ।
ଯାର କାମ ପୁରା ହେବ ଯାର ଭଗବାନ ତା ଯାର କାମ ପୁରା କରିଛନ୍ତି ସବୁକୁ ଆସିଛନ୍ତି।
ହଁ। ହଁ। ମୁଁ ବି ଯେ ମୋର ବି ଅଛି ତ ମୁଁ ବି ଯାଇଥିଲି ଯାଇକି ହେଇଲାଣି ଦି ତିନି ମାସ ହେଇଗଲାଣି ଯାଇକି ଆସିଲି ନା କ ମୁଁ ବି ଯାଇଥିଲି। ଆପଣ ଯୋଉଠି ଯାଉନାହାନ୍ତି କି ଏବେ ମୁଁ ବି ଟେଡିଆଟା ଯାଇକି ଆସିଲି, ଦି ତିନି ମାସ ପୂର୍ବରୁ ମୁଁ ଏପ୍ରିଲ ମାସରେ ଯାଇକି ଆସିଲି ବା।
ଆଚ୍ଛା।
ଏପ୍ରିଲରେ ହଁ ଚଉଦରେ ଏମିତି ଗଲି, ଆସିଲି ଉଣେଇଶ କୋଡିଏ ବେଳକୁ ଆସିଲି
ହୁଁ।
ପନ୍ଦର ବେଳୁ ପଳେଇ ପନ୍ଦର କି ଚଉଦ ପନ୍ଦରରେ ଗଲି କଣ ପଳେଇ ଆସିଥି ସ ଷୋହଳ ସତର ବେଳକୁ ପଳେଇ ଆସଥିଲି। ହଁ। ଏ ଏଇ ଦି ତିନି ଦିନ ପାଇଁ ରହିଲି, ବେଶୀ ଦିନ ରହିଲିି ନି ଦି ତିନି ଦିନ ପାଇଁ ରହିଲି, ପଳେଇ ଆସଥି ବୁଲାବୁଲି କରି ସେତେବେଳେ ବେଶୀ ଗରମ ବି ଥିଲା ବହୁତ ଭୀଷଣ ଗରମ ଥିଲା ଆମେ ଗଲା ବେଳକୁ ଏବେ ଭଲ ଅଛି ଆପଣ ମାନେ ଯାଉ ତମେ ଟିକେ ଥଣ୍ଡା ଥଣ୍ଡା ରହିବ କ୍ଲାଇମେଟ ଟା ଟିକେ ଚେଞ୍ଜ ହେଇଯିବ ନା ଜୁଲାଇ ମାସ ଆମର ତ ଏପ୍ରିଲ ମାସ ଚାଏଁ ଚାଏଁ ଖରା ସେ ଖରାକୁ ସେ ନନ ଏସିବୁ ବା କହିବାକୁ ନାଇଁ ବହୁତ ହଇରାଣ ହେଇଗଲୁ ପୁରା ଆମେଁ ସେ ଜର୍ଣିି ଟା ହଇରାଣ ହେଲା ସିନା ସେଇଠି ଭଲଥିଲା। ସେଇଠି ଭଲ ସେଇଠି କିଛି ଅସ ଅସବିଧା ନାଇଁ। ଆମେ ତା ପରେ ତ ରହିଲୁ କଲୁ ଏଇଠାରେ ବେଶୀ ଟ୍ରେନ ରେ ଆମର ବେଶୀ ଅସୁବିଧା ହଁ ଭଲ ଲାଗିଲା ଆମେ ଭଲ ସେ ଗଲୁ ଲୋକମାନେ ଆସୁଛନ୍ତି, ଭଗବାନଙ୍କର ଦର୍ଶନ କରୁଛନ୍ତି। କଣ କହିଲେ?
ହୋଟଲ ଫୋଟଲ ଯଇ ଯାଇ
ନାଇଁ ଆମେ ସେଇଠି ଗଲେ ନା, ମୁଁ ପ୍ରତିବର୍ଷ ଯାଏ। ହଁ ଆମ ମାଙ୍କ ଘରେ ବି ସମସ୍ତେ ଯହାଆନ୍ତି ମୁଁ ବି ଯାଏ। ଆରେ ଆମର ସେଠି ଆମେ ରୁମ ନେଇକି ଆଗେ ରହୁଛୁ। ରହିଲେ ସେଠି ରୁମ ଟା ନେଇକି ରହୁଛୁ। ଆମେ ଦି ଦିନ ପାଇଁ ଗଲେ ମଧ୍ୟ ରୁମ ଟା ଭଡାକୁ ନେଇକି ରହୁଛୁ। ହଁ ହଜାର ଟଙ୍କା ଭଡା ନଉଚି ସିଏ। ଆଉ ସିଜନରେ ହଜାର ନଉଛି। ସିଜନ ଫେଷ୍ଭାଲ ବା ଯହା କିଛି ବି ପୂଜ ବେଶୀ ନବ ଆଉ। ହଁ ସମସ୍ତଙ୍କର ତ ଟିକେ ଇଏ ନା। ଆସିଲେ ଲୋକମାନେ ଆସିଲେ ତାଙ୍କୁ ଇନକମ୍ ହବ ସେଥିପାଇଁ ତାଙ୍କେ ଟିକେ ଭଡା ଅଧିକ ର ଖ ସିରେ ତାଙ୍କର ହଜାର ଟ ଭଡାଛି ହୋଟେଲ ମନ୍ ନଇ ଦି ତିନି ଦିନ ରହକି ମୁଁ ଆ ସବୁ କରିବି କହି ଆସିଲୁ ଆଉ। ଏବେ ଆଉ କଉଠି ଯାଇନି। ଆଁ?
ମିଶିକି ଯାଇଥିଲେ ନିଜେ ଏକଳା ଯାଇଥିଲେ?
ନାଇଁ ନାଇଁ ମୁଁ ଆମର ଘରେ ଯାଇଥିଲେ। ଆଉ ସାନ ଭଉଣୀ ଯାଇ ମଝିଆ ଭଉଣୀ ଯାଇଥିଲେ। ତାଙ୍କର ଫ୍ୟାମିଲି ଝିଅ ଦିିଟା ଯାଇଥିଲେ। ଆଉ ଭାଉଜଉ ଆମର ଅଛନ୍ତି, ତାଙ୍କେ ତାଙ୍କର ତିନିଟା ଛୁଆ ଯାଇଥିଲେ।
ଆ
ଲେଡିସ୍ ସମସ୍ତେ ଲେଡିସ୍ ସାତ ଜଣ ଲେଡିସ୍ ଗୋଟ ଜଣଗ ଜେଣ୍ଟସ ହଜବେଣ୍ଡ ଯାଇଥିଲେ ତ ସେଇଠି ଆଉ। ଏବେ ଆଉ କୋଉଠି ଯାଇନି ଏବେ। ଏବେ ତ ଦିମାସ ହେଲା ବୁଲିକି ଆସିଛି। ଏପଟେ ମାନେ ଖାଲି ପିଲାଙ୍କର ଛୁଟି ହେଲେ ଫାର୍କ ବୁଲିବାକୁ। ପିଲା ମାନେ ପାଟି କୁଛନ୍ତି, ହଁ ରଟି ସାଙ୍ଗେ ଯିବା ଯିବା ବେଲି, ଟିକେ ଯାଇକି ବୁଲିକି ଆସିବା।
ଆ
ହ ଏମିତି ହେଲେ ତ ମୁଁ ବେଶ ଜାଗା ଯାଇଛି ଯେ ଚେନ୍ନାଇ ଯାଇଛି। ହଁ ହଉ ଭୁବନେଶ୍ଵର ଯାଇଛି ଆମର କଲକଡା ଯାଇଛି। ଆଉ ଦିଲ୍ଲୀ ଯାଇଛି, ଆଜମେର ହଁ।
ହଁ।
ଆଗ୍ରା ଯାଇଛି, ଆଉ ନଗପୁର ତ ଯାଉଛି । ବୁଝିଲେ ହଉ ବେଶୀ ଆଉ କୁଆଡ ଯାଇଏନି ବମ୍ବେ ଫମ୍ବେ ସେଠ ଯାଇନୁ। ନା ସେ ଏଠି ତ ଯାଇନୁ। ନ କେ ଦେଖିବା
ଆ
ଆଉ ଆଉ ଆପଣ କୋଉଠି ଯାଇଛନ୍ତି? କଲଗଟା ଯାଇଛନ୍ତି?
ଖଲକଳା ଯାଇଛି, ମାଆଙ୍କର ଔଷଧ ପାଇଁ ଯାଇଥିଲୁ ଆଉ। ଖାଲି ହୋଟେଲରେ ରହିଲୁ। ଗୋଟେ ଡକ୍ଟରଟି ଅଛନ୍ତି। ମୁ ଭାଇ ବାବା ଯାଇଥିଲେ, ତାପରେ ମୋ ଭାଇ ବି ଯାଇଛି। ଦୁଇ ଜଣ ଯାଇକି ଡକ୍ଟର ଥିଲେ ତାଙ୍କର ଆମେ ତାଙ୍କ ପି ଦେଖୁଛନ୍ତି ତ ହୋମିଓପାଥି ଡକ୍ଟର ଟି। ଆଉ ବଲେ ଭାଇ ଯାଇଥିଲି ଗୋଟେ ପନ୍ଦର ଦିନ ହେଲା ପରେ ପନ୍ଦର ଦିନ ବଧେ ହେବ ସେ ଯାଇକି ସଧା ଆଣିଲେ ମାଙ୍କ ପାଇଁ ଆମେ ସମସ୍ତେ ଆମର ଫ୍ୟାମିଲି ଡାକ୍ତରଟାବା ଆମେ ସମସ୍ତେ ତାଙ୍କର ଔଷଧ ଖାଉ ବେଶୀ କରି
ଛ କଣ ହୋମିଓପାଥି ଡ ଆପ ନା ଏଲୋପତି
ହମିଓପାତି ଅ ହ ହ ହମ୍ ଯ ସେପଳଲେ ଯା କହିଲେ ଗଲୁ ଆଉ ହୋଟେଲରେ ତ ରହିଲୁ ଗୋଟେ ଦିନର କାମ ହଁ କୁଆଡ଼େ ବୁଲାବୁଲି କଲୁନି
ବୁଲିବାକୁ ଯିବା ସେଇଟା ପର୍ପସ ରେ ଗଲେ ବୁଲାବୁଲି କରିବେ ଆଉ କାମ ଅନୁସାରେ ଗଲେ ଆଉ କଣ ବୁଲାବୁଲି କରିବେ କିି କାମ ଆମର ହବାକୁ ପଡିବ ନା କାମକୁ ଦେଖିବା ନା ଖାଲି ଏମିତି ଗଲେ ବୁଲିଲେ ହୋଟେଲ ଫୋଟେଲ
ରେ ବସିଛି ହଁ ମେଟୋରେ ହଁ ମଟୋରେ ବସିଛି
ହଁ
କଟ କଲକ ଟାରେ ଏକା ମେଟ୍ରରେ ବସି
ହଁ କଲକଟା ତ ମେଟ୍ରୋରେ ବସଚି ମୁଁ ବସନି ସେଡି ଏଇଠ ବସ୍ ହାଇଦ୍ରାବାଦ ର ମେଟ୍ରୋ ରେ ବସିଛି ସେ ମେଟ୍ରୋ ରେ ବସିନି କେତେବେଳ ଗଲେ ଦେଖିବା
ଆଉ ହଁ ଆଉ ହାଇଦ୍ରାବାଦ ଯାଇଥିଲି ଚାରି ମିନ ମାଙ୍କର ସେପିଲେ ଟ୍ରିଟମେଣ୍ଟ ହେଲାେ ଅଧଘଣ୍ଟା ଦବ ଅଧଘଣ୍ଟା ରୁ ଯାଇକି ଟିକେ ବୁଲିକି ପଳେଇ ଆସିଲୁ ଆଉ ସାର୍ ହଁ
ମୁଁ ଯାଇଛି ହାଇଦ୍ରାବାଦ ଯାଇଛି ଯେ ଯାଇଛି ସିଏ ଏମିତି ଆ ସେଠି ହାଇଦ୍ରାବାଦ ଗଲେ କଣ ସେଠ ଖାଲି ଚାରମିନାରରେମ ମେନ୍ ଲୋକ ବଲା ତ ଚାରମିନାଲ ଯାଉଛନ୍ତି ସେଠି ତ ଆମର ଯ ଫିଲ୍ମ ସିଟି ଅଛି ଯେ ସେଠି ଯାଇନି ସେଇଟା ବେଶୀ କଷ୍ଟ ଟିକେଟ ବି ବେଶୀ ଆଉ ବେଶୀ ଦୂର ବି ଟାଇମ୍ ଟେକିଙ୍ଗ ସେଟା ହବନି ମୁଟା ଖାଲି ଯାଇଥିଲି ଯେ ଓଲ୍ଡ ସିଟି ନା ହାଇଦ୍ରାବାଦ
ହଁ ହଁ
ସେଗୁଡାକ ସେପଟେ ନିୟୁ ସିଟି ଏଇଟା ହୋଲ ସିଟ ତ ସେଠି ଯାଇକି ଚାମିନାର ଯାଇକି ଚୁଡି ମାର୍କେଟ ଏଇଟା ମାର୍କେଟ ସେଟା ମାର୍କେଟ ବଜାର ଗଲେ ତ ହୁଁ ଯାଇକି ସେ ସବୁ ଯାକ ବୁଲିକି ଆସିଲି। ଆଛା ସେଠି କଣ ପରଚେସ୍ କଲେ ଆପଣ।
ହଁ କହ ନାଇ କିଛି ନାଇଁ ଏମିତି ଟିକେ କାନର ଆଉ କଣ ଟିକେ ଚପଲ ହଁ କଣ ଟିକେ ଧରିକି ପଳେଇ ଆସିଲୁ ଆଉ।
ସେଇଠି କଣ ଫେମସ କଣ ଅଛି ନା ହାଇଦ୍ରାବାଦ ସେଇ ଚାରମିନାରରେ।
ହଁ ସେ ବୁର୍ଖା ସବୁ ଯାକ ଅଛି ସବୁ ଯାଗ ତ ତମ ଜଗା ନା ଯାଇକି କିଣିବାର ଅଛି।
ନାଇଁ ନାଇଁ ସେଇଟା ନାଇଁ ଯେ ନାଇଁ ସେଇଟା ନାଇଁ ଯେ ସେଇଠି ଦେଖୁନାହାନ୍ତି ଆମର ଚାରମିିନାରରେ ଆମର ମକା ମସଜିଦ୍ ଅଛି। ଅଛି ବରଦଡେ। ମ୍ୟୁଜିୟମ ଟା ଅଛି ଏଇଗୁଡାକ ଅଛି ନା ହାଇଦ୍ରାବାଦର ହୁସେନ। ସାଗର ଅଛି ଏଇଟା ମୁଁ ପ
ନାଇଁ ମୁଁ ସେପଟେ ଯାଇନି ଚୌଚ ସାଗର ସବୁଯାକ ଯାଇନି ଆଉ ମିୟୁଜିଅମ ସୁବୁଜାକ ହେଲେ ମୁଁ ଯାଇନି ହାଆଡେ।
ହୁଁ ନାଁ ମୁଁ ବି ଶଣିଛି ସି ହଁ ବାହାରୁ ଦେଖିଛି ଖାଲି କିନ୍ତୁ ହୁସେନ ସାଗର ସେଠି ମୁଁ ଯାଇନି ଭିତରକୁ ଯାଇନି।
ନାଇ ମାଙ୍କର ଟ୍ରିଟମେଣ୍ଟ ପାଇଁ ଗଲୁ ଗୋଟେ ଅଧଘଣ୍ଟାରେ ଟିକେ ସେପଟେ ଯାଇକି ଟିକେ ବୁଲିକି ଦେଖିକି ପଳେଇ ଆସିଲୁ ଆଉ।
ହଁ ଅଁ। ଆଉ ଆଉ କୋଉଠି ଯାଇ ନାହାନ୍ତି ନାଇ ଖାଲି ଆପଣ ମାନେ କାମ ଉପରେ ଏକା ଯାଇଛନ୍ତି। ଖାଲିରେ ବୁଲା ବୁଲି ବୋଲି ନାଇଁ କିଛି। ବୁଲାବୁଲି ହେଲେ ନାଇଁ ଖାଲି କାମ ଅନୁସାରେ ଯିବାକୁ ଦରକାର ପଡୁଚି ବୋଇଲେ ଯାଇ ଯାଆନ୍ତି ଯାଇକି ପାଲେଇଆସନ୍ତି। ଶୁଣ କଥା ଯେ ନିଜର କାମ ଥିବ ଆଉ ବୁଲିବାକୁ କଣ କରିବାକୁ ମନ ହବ କି? ସେଇଟା ତା ମୁଁ ବି ଯାଇ ଯେ ଆମର ତ ସେଠି ଅଛନ୍ତି ନା ଯା ଅଛନ୍ତି।
ହଁ ହାଇଦ୍ରାବାଦରେ। ହଁ ରିଲେଟିଭିସ ରହିଲେ ତାଙ୍କେ ରହିଲେ। ତାଙ୍କ ଘର ହେଇକି ଟିକେ ବୁଲାବୁଲି କରି ଯିବା କରି ଏଞଜୟ କରିକି ଆସିବ ଆଉ।
ସେଇଟା ଏକା ଯାଇକିି କହିଲେ ମ ମୁଁ ତାଙ୍କ ଘରେ ରହିଲେ ମତେ କଉଠି ମାର୍କେଟ ଫାର୍କେଟ ଏମିତି ବୁଲୁନି ଟିକେ ଚାରମିନାର ଯାଇକି ଟିକେ ବୁଲିକି ଦେଖି ପଳେଇ ଆସିବି। ସେଇଟା ଶତ ସେତେ ନାଇ ସେତେ ବୁଲାବୁଲି କୋଠି ହଉ ମ୍ୟାଡାମ ଠିକ ଅଛି ଆମର ଟାଇମ୍ ଓଭର ହଉଚି ବୁଝିଲେ। ହଁ ଦେଖିବାଁ କଥା ହବା ହଁ ରହିଲି ଓକେ ବାୟ ହଁ ଥ୍ୟାଙ୍କୟୁ।